ହଁ,
ହଁ ଭାଉଜ ତମକୁ ଶୁଭାଯାଉଚିଟି।
ହଁ ହଁ,
ତମେ କୁହ ମୁଁ ଗୋଟେ କାମ କରୁଛି ତ ଗାଡି ଧୋଉ ତମେ କୁହ ମୁଁ ଖାଲି ଛୁ ମାନେ ଶୁଣିବି।
ଓଉ,
ଗାଡିଟା ଧୋଉଛି ତ ସେଥି ପାଇଁ ପ୍ରଥମେ କଥା ହେଇପାରିବି। ମୁଁ ଗଡିଟା ଧୋଇଛିିବା ତମେ କୁହ।
ଓ ହୋ ଗାଡି ଧୁଆ ହଉଚି ତାହେଲେ ନାଁ?
ଆଜି ସଣ୍ଡେ ହେଇଚି କାଲି କଲେଜ ଯିବି ତ ଗାଡ଼ି ଟା ଧୋଇ ଦବା ଆଉ,
ଆଜ କେ ବା
ସେଥିପାଇଁ ମୁଁ କହିଲି କଲଟା ରଖିଥା ଆଉ ଟିକେ ପରେ ଯିବି ତ ବାହାରକୁ ମାନେ, କିଟ କିଟ ଖେଳିବାକୁ ପାଞ୍ଚ ମିନଟ କଲେ ଲେଟ୍ ହବ, ତ ଭାବିଲି ଡାଇରେକ୍ଟ କେବେ କଲ୍ କର। ହଁ କେବେଠୁ ଖେଳ ହେଇନି ଆଜି ସଣ୍ଡେ ମାନେ ପୁରା,
ଓହୋ।
ସଣ୍ଡେଟା ଏଞଜୟ ନ କଲେ ହବନି ସେଥିପାଇଁ ମୁଁ କହିଲି ସନ୍ଧ୍ୟାରେ ପୁଣି,
ହଁ।
ଭାବିଲି କି, ଫ୍ରି ଅଛି ସେଲେ ସେତେବେଳେ କରିଦେବି ଆଉ, କେତେଳେ ବିଜି ହେଇଯିବି କହି ହଁ କଥା ହେଇି ବୋଲି ସେ ସାଙ୍ଗମାନୋନ କହିଦେଇଛି ହେଲା। କି ମୁଁ କଥା ହେବି ମୁଁ ତମ। ଖାଇକି କଲ୍ କରୁଚି ଖାଇବା ଟା ଦେଖିକି କୁଆଡେ ଭୁଲି ଯାଉଚୁ। ଆଉ କଲ୍
ଉଁ ହୁଁ ମୁଁ ଶୋଇପଡି ଥିଲି।
ସେଇ ତ ହେତି ପାଇଁ ତମ ନୁଆ ଫୋନ ମେସେଜ ଫିରି ରେ କଥା ହେବିବୋଲି। ଏ ଛାଡ ଆଉ କଣ ଖାଇଛ କଣ?
ମୁଁ ଖାଇଛି ଭାତ ଡାଲି ଆଉ କୋଳଥ ଡାଲି ଭାତ କୋଳଥ ଡାଲି ଆଉ ଦହି ଆଉ ଖଟା ମିଶେଇକି। ଆଉ ଆମ୍ବ ଭଜା ଭେଣ୍ଡି
ଆଛା ତୋର ମାନେ ଶାକାହାରାରୀ ନା?
ହଁ ନାଁ।
ବସି ସୋଇକି ଖାଇଲେ ମୋର ଜୀବନ ଟା ପାଆନ୍ତି ଭଲ ହୁଅନ୍ତା।
ଓ ହୋ। ଆଉ ଏମିତି ଏମିତି ନ ଜୀବନ ସାଥି ପାଇ ଯିବ ଆଉ। ସେ ସେମିତି ଆ ହେଇ ହେଇ ଯିବ।
ହ ଦେଖିବା ସେବେଳକୁ। ହ ଆଉ କଣ କହୁଛ କୁହ?
କାରଣ ନା ଯିଏ ଖାଏ ତାହା ଭାଗ୍ୟ ରେ ନଖାଇଲା ବାଲା ହିଁ ପଡନ୍ତି।
ସତ କଥା ଦେଖିବା ଆଉ।
ହଁ, ସେମିତି ବି କିଛି ନାହିଁ ଗୋଟେ ଗୋଟେ ଭାଗ୍ୟରେ ପଡିଯାଏ।
ଆଚ୍ଛା। ଏଇ ତମ ଚାଲ କଟାରୁ ହଁ କୁହ ଭା ହାଲୋ।
ହଁ।
ହଁ କୁହ ଆଗ। କୁହନ୍ତୁ ସେଇଟା ସତ୍ୟ କଥା ଭାଗ୳ରେ ହଁ କାହାକୁ ଗୋଟେ କଲେ ଦିଲ୍ଲୀ ଯାଉଛି କେବେ ଆଜି କାଲି ଛୁଟି ଥିଲା। ଆଜି ଛୁଟି ଥିଲା। କାଲି ଠୁ ଖୋଲା।
ହଁ ଆମର ବି କାଲିଠୁ ଖୋଲା। ଡି ଶୋଇ ପାରିବନି। ହୁଁ। କି କ କି କଣ ଚିନ୍ତା କରୁଛ ମୋର ଶୋଇବା କଥା? ଚିନ୍ତା ଅଛି।
ଓହୋ ଓହୋ। ହଉ ତାହେଲେ ଆଉ।
ହୁଁ ଉଁ। କଲେଜ ଗଲେ ତ କଲେ ଜ ଗଲେ ତ ଯେତିକି ନିଦ ମାଡିବ।
ମତେ ତ ସେଇ କଥା ହିଁ ଯୋଉ ମୁଁ ଆଜି ଶୋଇଥାନ୍ତି। ମୁଁ ଶୋଇନି ଆଉ।
ସିରିଅସ୍ଲି କଲେଜରେ ପୁରା ନିଦ ମାନେ ଟିକେ ଯାହା କହିବ ଆଉ ନିଦର ବା
ମୁଁ ତ ହଁ ମୁ। ତୁ ସେତେବେଳେ ଆସିନି ମୁଁ ଯେତେବେଳେ ଫାଷ୍ଟ ଟାଇମ କଲେଜ ଗଲି ମାନେ ଏବେ ଛୁଟି ପରେ। ଘୁମେଇଲି ପୁରା।
ମାଆରେ ଆମେ କ୍ଲାସରେ ସୋଇପଡୁ।। ଆମେ ପୁରା ଦ୍ରୁତ ଛୁଆ। ନାଇଁ ସା ଆମେ ଯାଉ ଶୋଇପଡିବୁ ଜାଣି ଶୁଣି କି। ସାର୍ କହିବେ ହଉ ଛାଡ ଏଇକ୍ଲାସ ଟା ବନ୍ଦ କରିଦବା। ଆଉ ତମେ ଯାହା ତମର ଖଟି କରିଦବ ସାଙ୍ଗେସାଙ୍ଗେ। ସାଙ୍ଗେସାଙ୍ଗେ। ଉଠିକି ବସି ପଡ଼ିବୁ ସବୁ ଖଟି କରିବାକଥା ସୁଣିଦେଇକି।
ଆରେ ଭାଇ ସେଇ ଭଲିଆ ହେଲେ ଆମକୁ ଆମ ସାର୍ କୁହନ୍ତେ ଭାଇ ମୁଁ। ଗୋଟେ ହେଲେ କ୍ଲାସ ମିଷ୍ଟ। କରନ୍ତିନିି।
ଆମକୁ ବା କରନ୍ତିନି ଏଇ ଯୋଉ ଯଦି ଏତିକି କହିଦେବେ ଆମ ପୁରା ଗଲା ଆଉ। ଏ ସାର୍ ଟିକେ ଛାଡନ୍ତୁ ସାର୍ କହିବେ ଏତେ ସମୟ ବସିଲେ ମୁଣ୍ଡ ଖରାପ ହେଇଯିବ। ଗୋଟିଏ ସାର୍ ଅଛନ୍ତି ସେଇ କହିବେ ଆଉ ସବୁ ପଢେଇି ଚାଲିଯିବେ।
ଆମର ସେମିତି କେଇ ନାହାନ୍ତି। କହିବାକୁ।
ଉଁ ମୁଁ ଭାବୁଥିଲି ମୁଁ ଭାବୁଥିଲି ମୋ ଡିପଟମେଣ୍ଟ ଟା ବହୁତ ଭଲ ଆଉ ଫ୍ରିଡମ ଛାଡିବେ ଆଉ ମଜାମସ୍ତି କରିବେ। ଦେଖିଲା ବେଳକୁ ଫସିଗଲି। ପସିଗଲି ମୋ ସାନ ବ୍ୟାଚ୍ ପିଲାମାନେ ପଚାରିଲେ ମୁଁ କିଛି ଆନ୍ସର ଦେବିନି।
ଇରେ ଭାଇ ଫସି ଗଲ କଣ ପାଇଁ। ହ
ଆରେ ସାତଟା ସାର ମ୍ୟାମ ହେଲା। ତ ଆମର ଅଧିକ ସାର୍ ମ୍ୟାମ ହେଇଯାଉଛନ୍ତି ଆଉ। ଡିପାର୍ମେଣ୍ଟ ଚାରିଟା କି ପାଞ୍ଚଟା ସାର୍ ମ୍ୟାମ୍। ହ ତ ଆମ ଡିପାର୍ଟମେଣ୍ଟ ସାତଟା ହେଇଯାଉଛନ୍ତି ଏ। ତ ସେଥିପାଇଁ ସେମାନେ ଟୋଟାଲି ଇଏ ଯା ଧାର ଧାର ପଳେଇଲେ ଆଉ ଗୋଟେ କୋଉଠି ପ୍ଲସ୍ ଟୁରେ କ୍ଲାସ୍ କଲେ। ଉଁ ପ୍ଲସ ଥ୍ରୀ ପିଲା ଙ୍କୁ କ୍ଲାସ କରାଇଲେ ଆଉ କୋଉଠି ଆଉ ଆଉ ଯୋଉତୁକ ଛଅଟା ଅଛନ୍ତି ଛଅଟାଙ୍କ ଭିତରୁ ଆଉ କୋଉଠି କାହାର ପଡିଲା ଚାରିଟା ଯଦି ଆଉ କ୍ଲାସ ଚାରିଟା ଯଦି ଚାରି ଜଣ ସାର୍ ମ୍ୟାମ ଙ୍କର।
ହଁ ହାଲୋ।
ହଁ ଆହୁରି ତିନିଟା ଅଛନ୍ତି ତିନିଟା ଯାଙ୍କ କଣ କରିବେ। ତିନିଟା ଜା ତିନଜଣ ବସିବେ କୋଉଠି କଣ କରିବେ। ସିଏ ବସେଇଇ ଦୋଉଚନ୍ତି ଆମକୁ କ୍ଲାସ କରିବା କଥା।
ଆରେ ଭାଇ।
ତାଙ୍କର ନଥିଲେ ଆମକୁ ଆ ଆମେ ଭାବୁଚୁ ସିଏ କାଇଁ ଅଛନ୍ତି ସିଏ ପଳାନ୍ତେ ଟ୍ରାନ୍ସଫୋର ହେଇକି ଆଉ କୁଆଡେ।
ଆରେରେ।
ଠାକୁର ନଡିଆ ଫଡିଆ ବାଢେଇ ଦୋଉଚୁ ଫୁଣି କ୍ଲାସ
ହୁଁ ମାନେ ସିଏ ବୁ ମାନେ ବୁଦ୍ଧି ମାନତେ କୁ ପଡିବ ପୁରା ଯିବେ ବିଲେ ସବୁ କିଛି କରିଦବ।
ଦି ଜଣଯାଙ୍କ ଜିବେଭାରି।
ଛାଡ ଖାଇ
ଦି ଜଣ ନାକ ଯିବେଭାରି ଏ ମୁଣ୍ଡ ଖରାପ ହେଇଯାଉଚି ଆମର।
ଓହୋ ଆଉ ସାର୍ ଯିବେ ବୋଲି ସବୁ କିଛି କ
ଏ ନା ଆଉ ସେ ପଳାନ୍ତୁ ସେ କୁଆଡେ ପଳାନ୍ତୁ ଆମେ ପାଇବୁନି ଯେମିତି ତାଙ୍କ ଅତାପତା।
କ ପାଇଁ ସିଏ କଣ କରଚନ୍ତି କି?
ଚିଡି ଚିଡି ହୋଉଚନ୍ତି। ଗେରେ ଗେରେ ହୋଉଚନ୍ତି। ଇଏ ଗୋଟେ ଟପିକ ପଢେଇକି ଗଲାବେଳୁ ସିଏ ଆଉଚି ଏ ତାର ମଝିରୁ ଆଉ ଗୋଟେ ଟପିକ ପଢେଇ ଦେଇ ଚାଲିଯାଉଚନ୍ତି ଆମେ କିଛି ନ ବୁଝିଲା ଭଳିଆ ସ ବୁ ହଁ ହାଁ ମାରିଦେଇକି ଆଉଚୁ ମୁଁଣ୍ଡ ହଲେଇ ଦେଇକି। ଆରେ ଗୋ ବହି ବହି ବି ହୋଉଚି। ଦିଇଟା କୋର ପେପର ୱାନ୍ କୋର ପେପର ଟୁ। ସିଏ ଗୋଟେଟା ବି ପ ହେଲାଡୁ ଆସିକି ସେଇ ବହିରୁ ଆଉ ଗଟେ ମଝିରେ ଆଉଗୋଟେ ଟୋପିକ ପଡେଇ ଦେଇ ଚାଲି ଯାଉଛନ୍ତି
ଓହୋ ଆଚ୍ଚ୍ଚ ଆଉ କୁହ
ଜଣେ ବେଗମ ମ୍ୟାମ ଅଛନ୍ତି ଆଉ ସିଏ ତ ପୁରା ଅନ ୍ ଡାକିବେ ଅନଲିମିଟେଡ ଯଦି ଡାକନ୍ତି ସେ ପୁରା ଡାକି ଚାଲିଥିବେ ଡାକିଚାଲିଥିବା ପଇଁଚାଳିଶ ମିନିଟ ଚାରି ପାଞ୍ଚଟା ପେଜ ଲେଖି ଲେଖାରେ ଦବାଙ୍ଗୁ
ପହଞ୍ଚଥିଲେ ଚାରି ପାଞ୍ଚଟା
ହଁ। ଅଁ। ବଡ ଖାତାରେ ପୁଣି, ମାନେ କୋଉ ରେଟ ରେ ଡାକୁଥିବ ହଁ କୋଉ ରେଟ ରେ ଡାକୁଥିବ ମାନେ ଭାବୁଥା।
ସେଇଟା ଭାବୁଛି! ଭାବୁଛି ବୋଲି ତ କଁ? ରହିଲି।
ମାନେ ମୁଣ୍ଡ ଖରାପ ହେଇଯିବ ତାତି ଯିଆଉ ତ ତ ମଝିରେ ମଝିରେ ଛାଡିକି ପଳେଇ ଦି ଲେଖା।
ଆରେ ତାଇ ବଢ଼ିଆ। ହଉ ଆଉ।
ସେଥିପାଇଁ ଆମେ ଚିଡ଼୍ ଚିଡ଼୍ ଲାଗେ କ୍ଲାସ କରିବାକୁ ଇ ସେ ମ୍ୟାମ ଆଇଲା ମାନେ କୋଉଠି ଖସିବା ପାଇ ଆମେ ପ୍ଲାନ କରି ବସିଥିବୁ କୋଉଠି?
ମାନେ ବୁଦ୍ଧି ପ୍ରଖର ନା! ହେଁ ହେଁ ହେ।
ବେଞ୍ଚ ତଳେ ପଶି ପଶି ଖସିକି ପଳେଇବୁ।
ସବୁର ଆଇନଷ୍ଟାଇନ ବୁଦ୍ଧି ଖସିବା ପାଇଁ।
ଯ ସବୁ ହ ସେ ସବୁ ମାନେ ଯୋଉଟା ଚିଡ଼ ଚିଲ୍ ଲାଗେ ସେଇଟା କଲେ ମାନେ ସେ ବୁଧୁରାସ୍। ଆପେଆପେ
ବଢ଼ିଆ ବଢ଼ିଆ ମାନିବାକୁ ପଡିବ।
ଆଉ କଣ କରିବୁ ମୁଣ୍ଡ ଖରାପ କରିଦେବେ, ଡାକି ଡାକିକି ସେ ସିଧା ଆସିବେ ସେ ଗେଟ୍ ମୁହଁରୁ ଡାକି ଡାକି ଡାକି ଡାକିକି ଆସିବେ।
ଓହୋ ଆଚ୍ଛା।
ମୁଁ ଭାବେ ସେ ଘଷି ଦେଇଥାନ୍ତି।
ଆର ଏସ୍
ମୁଣ୍ଡ କୁ ଇଛା ହଉଥିବ, ପଛ ମୁଣ୍ଡକୁ ପିଟିଦଅନ୍ତି ଦି ଚାରିଟା ଖଣ୍ଡେ ତାର।
ହୁଁ ହୁଁ ତମେ ପୁରା ମାରପିଟ କରିବାକୁ ଆଗୁଆ ନା।
ପଛମୁଣ୍ଡକୁ ଦି ଚାରିଟା ପିଟି ଦନ୍, ସେ ଏତେ ଡାକୁଛି ମୋ ପାଇଁ।
ବଢିଆ ଆଉ।
ତେ ଡାକିବୁ ଯେ ମୁଁ ଣ୍ଡ ଖରାପ ହେଇଯିବ, ଏତେ କିଏ ଲେଖିବ?
ଓହୋ!
ସିଏ ପୁରା ଉପ୍ ଉପନ୍ୟାସ ଗୁଡା ଡାକିିବେ ଏକା ଥରକେ।
ଓହୋ!
ସେ ପୁରା ଉପନ୍ୟାସ ଡାକିଦବ ଏକାଥରକେ।
ଭାଇରେ!
ହୁଁ ମୁଣ୍ଡ ଖରାପ ହେଇଯିବ ମୋର। ତାକୁ ଦେଖିଲେ ମାନେ ଚିଡି ଚିଡି ଲାଗିବ ମତାଙ୍କ ମୋର ଝଗଡା ହେଇଯାଇଥିଲା ମଝିରେ।
ହୁଁ ମାନେ?
ଆରେ କଣ ହେଲା ଶୁଣୁ ମୁଁ ପ୍ରୋଜେକ୍ଟ ଟା ମୋର ନେଇକି ଆରେ ଯୋଉ ସାର୍ ଦେଇଛନ୍ତି ଯୋଉ ସାର ସେ ପ୍ରୋଜେକ୍ଟା ଦେଇଛନ୍ତି ମୁଁ ସେଇ ସାର ଙ୍କୁ ଆମ ଡିପାଟମେଣ୍ଟ ମୁଁ ସେଇ ସାର ଙ୍କୁ ଖୋଜିଥିଲି ସେଇ ସାର୍ ନଥିଲେ ତ ମୁଁ ସେଟା ଇଂଲିଶ ରେ ଲେଖିଦେଇଥିଲି ଆମ ନାଁ ବି ଶୁଦ୍ଧ ଓଡିଆରେ ଲେଖିବ ହେଲା ନା ରୋଲ ନମ୍ବର ପୁରା ଓଡିଆ ଏକ ଦୁଇ ଜଣ ଲେଖନ୍ତ ଓଡିଆରେ ସେମିତି ଲେଖିବ ରୋଲ ନମ୍ବର ହେରିକା। ଆମର ପୁରା ପା ଓଡିଆ ଡିପାର୍ଟମେଣ୍ଟ ଆଉ ସେଥିପାଇଁ କି ପୁରା ନୋ ସୁଧ ଓଡିଆ ଆମେ ଇଂଲିଶି ସେଠି ପୁରେଇବୁନି ତମ ଇଂଲିଶି ଗୁଡ଼ାଏ ଖଣ୍ଡେ ପୁରେଇ ଦେଇଥିଲ ହେଲା ଆମର ବୁକ୍ ରେ ଥିଲା ଇଂଲିଶି ମୁଁ ଇଂଲିଶି ପୁରରେଇ ଦେଇଥିଲି ତ ସାର୍ ସେଟା ନେବେକି କି ନ ନେବେ ମୋ ସାଙ୍ଗ ମାନେ ନେବେ ନି ଦେ କାଟିଦିଏ ମୁଁ ପାଞ୍ଚ ପେଜ ଲେ ସରିଚି ଆଉ ମୁଁ ସାର କାଟିଦେବେ ସାର କାଟି ଦେଲେ ମୁଁ ଚିରିଦିଅନ୍ତୁ। ମୁଁ ଆଉ ଲେଖି ପରିବିନି। ପ୍ରୋଜେକ୍ଟ ଏନ୍ତି କହିବି ମୁଁ ସାରଙ୍କ ପାଖକୁ ନେଇକି ଗଲି ସାର ମ୍ୟାମ୍ କୁ ଫ ନେଇକରି ଗଲି ମ୍ୟାମ୍ ରଖୁଥିଲେ ବେଗମ୍ ମ୍ୟାମ ଆ ତାପରେ ମୁଁ ଗଲି ମ୍ୟାମ୍ ମୁଁ ସାରଙ୍କୁ ଦେଖେଇକି ଆସୁଛି ଏଇଟା ଯୋଉ ସାର୍ ଦେଇଥିଲେ ମୁଁ ସେ ସାରଙ୍କୁ ଦେଖେଇକି ଆସୁଛି। ହେଲା ମୁଁ ତାକୁ ଏ ଏତିକି କଥା କହିଲି। ସିଏ ପୁରା ଫ ହଁ ହଉଛି।
ଆରେ ଭାଇ।
ଭାଇ ତୁ କଣ ପାଇଁ ତୁ ତୁ କଣ ପାଇଁ ତାଙ୍କୁ ପଚାରିବାକୁ ଗଲୁ ମୁଁ କଣ ଏଠି ନଥିଲି ମତେ ପଚାରି ପାରିଲୁନି ହେଲା। ହଁ ହେଲା ତାପରେ ଆଉ ସେ ସାର୍ ଆସିନଥିଲେ ମୁଁ ଆଉ ଜଣେ ମ୍ୟାାମ କୁ କହିଲି ମ୍ୟାମ୍ ଏମିତି ସାର ମ୍ୟାମ ଏମିତି ମ ରେ ରହୁଛ। ଆ ନା ମ୍ୟାମ କହିଲେ ଆଉ ତୁ ତ ଏଇଟା ଠିକ କରିଛୁ ତୁ ପଚାରିକି ସାରଙ୍କୁ ଦବୁ। ଦବୁ ନା ସାର୍ ଆସିନାହାନ୍ତି। ଆମକୁ ବି ନହେଲେ ପଚାରିବେ ଇଂଲିଶ ଟା ହବ କି ନାଇଁ? ଅ ନହେଲେ ନ ନହେଲେ ସାର୍ ପୁଣି କାଟି ଦେବେ ନା ମାର୍କ ଟା।
ହଁ ସତ କଥା।
ସେଇଟା ମୁଁ ପଚାରିଦେଲି ବୋଲି ଆଉ ନେଲାନି ପ୍ରୋଜେକ୍ଟ ଆଉ ରଖିଲାନି ମୁଁ ପୁଣି ନିଜେ ଆଉ ଜଣେ ମ୍ୟାମ କୁ ଦେଇକି ଆସିଲି ଆମ ଡିପାର୍ଟମେଣ୍ଟର ଆଉ ଜଣେ ମ୍ୟାମ କୁ ଏମତି କହିକି ମ୍ୟାମକୁ ଦେଇକି ଆସିଲି ମ୍ୟାମ ମୋର ନାଁ ପକେଇଲେ ମୋ ନାଁ ବି ପକେଇବାକୁ ଦେଲାନି ମତେ ପେପର ଟା। ଘରେ
ଆରେ ଭାଇ ଏ ଭଳିଆ ବି ସବୁ ସାର୍ ବି ଅଛନ୍ତି।
ମୁଁ କ ରାଗୁତା ରାଗିଲେ ମୋର କିଛି ଅ ହଉ ତୁ ଫେଲ୍ କରିଦବୁ ମୋର ଆଉ ଥରେ ବ୍ୟାକ୍ କ୍ଲିୟର କରିଦ ଦୁଇ ଗଲା ଶେଷ।
ଆରେ ବଢିଆ ବଢିଆ ମାନେ ପୁରା ମାଇଣ୍ଡ ସେଟ୍ ପୁରା ମାନିବାକୁ ପଡ଼ିବ।
ଆଉ ତ ଏମିତି ମତେ ମୋଠୁ ଯେମିତି ମୁଁ ତାଠୁ ଯେମିତି ଲକ୍ଷେ ଟଙ୍କା ନେଇଯାଇଛି ସେ ସେମିତି ମୁହଁ କରିକି ବସିଛି। ରହିଲା ସବୁ ପିଲାଙ୍କ ଆଗରେ ମୋତେ ବେଜୀତ କଲା ମୁଁ ସି ମୋର ମୁଁ ମୁଁହ ମୋଡ଼ିକି ପଳେଇ ଆସିଲି ସେଇଠୁ
ଆରେ ଭାଇ ହଉ ହଉ ହଉ ମୁଁ ଗୋଟେ କାମ ଅଛି ମୁଁ ଗୋଟେ ପରେ କଲ୍ କରିବି ଆପ
ହଁ ହଁ ହଁ।